ନମସ୍କାର।
ବନ୍ଧୁ ନମସ୍କାର।
ବନ୍ଧୁ କଣ କରୁଛନ୍ତି?
ଆପଣଙ୍କର ମୁଁ କେବେଠୁ ବନ୍ଧୁ ହେଲିଣି ମୁଁ ଜାଣି ପାରୁନାହିଁ। ଆପଣ ତ କେତେବେଳେ କଣ ଡାକୁଛନ୍ତି ମୁଁ ଜାଣି ନାହିଁ ଆଜି କଣ ବନ୍ଧୁ ହେଇଗଲି ଆପଣଙ୍କର ଏତେ ଶୀଘ୍ର?
ବନ୍ଧୁ ନୁହଁ ସାଙ୍ଗରୁ ବନ୍ଧୁ କରିବାକୁ ପଡିଲା ଆଉ ବନ୍ଧୁ କଣ କରୁଛନ୍ତି?
ଏ ବନ୍ଧୁ ଆମ ଛାତଉପରେ ଅନ୍ଧାର ରାତିରେ ବୁଲୁଥିଲି।
ବନ୍ଧୁ ଅନ୍ଧାରାତ୍ରି ବନ୍ଧୁ ଆଉ ଦିହ ପା ଭଲ ଅଛି?
ଏ ବନ୍ଧୁଙ୍କର ତ ସବୁବେଳେ ଦେହ ପା ଖରାପ ଆ ତମେ ତ କହୁଛ ତା ଦେହ କିଛି ଖରାପ ପ ପ ପମ ଭଲ ନାଇଁ ତମେ କହୁଛ କିଛି ଖରାପ ହେହିନି ତମ ଦେହ। ତମେ ସେଇ ସିଚୁଏସନ ଥାଏ ଥିଲେ ସିନା ତମେ ଜାଣିଥାନ୍ତ ମୋର କଣ ହେଇଛି କଣ ନାହିଁ।
ନା ବନ୍ଧୁ ମୁଁ ତ ଏଇ ବର ଗଛ ତଳେ ବସିଛି।
ଟିକେ ହଲିଗଲେ ତମେ ବାଇଆମ ଛାଡି ଦଉଛ ଛଅ ଛଅ ମାସେ। ମୋର ଟିକେ ଗୋଡ ଖରାପ ହବ ବୋଲି ମୁଁ କିଛି କରିପାରିବିନି। ମୁଁ ରୋଲ ଦେଖଉଛି ସେଟା ସେଟା କଥା।
ନା ନା ବନ୍ଧୁ ଆପଣଙ୍କ କଥା ମୁଁ ବୁଝିପାରିଲିି। ମୁଁ ବନ୍ଧୁ ଏବେ ବସିଥିଲି ଆମ ବରଗଛ ତଳେ। ବନ୍ଧୁ ବୁଝିଲି ମୁଁ। ଅନ୍ଧାରରାତିରେ ବର ଗଛ ତଳେ ମୋ ମନେ ପଡିଯାଏ ପିଲାଦିନ ର କଥା। ଜୁଟ ଯୋଉ ଗଛୁ ଯୋଉ ଗଛକୁ ଦେଖିକି ମତେ ପିଲାବେଳେ ଡର ମାଡୁଥିଲା ସେଇ ଗ ଛ ମୂଳରେ ଏବେ ମୁଁ ଏହା ବସିକି ଆପଣଙ୍କ ସାଙ୍ଗରେ କ କଥା ହଉଛି ବନ୍ଧୁ।
ଆପଣଙ୍କ ପଛପଟୁ କିଛିଟା ଶବ୍ଦ ଆସୁଛି ଆପଣ କୋଉଠି ଅଛନ୍ତି କି?
ବନ୍ଧୁ ବରଗଛ ମୂଳେ ଅଛି କିଛି ନାହିଁ ତ ସେମିତି କିଛି ନାହିଁ ବନ୍ଧୁ। ଏଠି ଅଛନ୍ତି ଏଠି ବା ଏଠି ସବୁ ଭାଇ ମାନେ ବସ
ହୁଁ।
ହଁ ଭାଇ ମାନେ ସବୁ ଅଛନ୍ତି ସବୁ ଇଏ କିଛି ସେଥିରେ କିଛି ନାହିଁ। ନା ବନ୍ଧୁ ଆଗେ ମୁଁ ମନ ପଡେ ପିଲାଦିନର କଥା। ପିଲାଦିନେ ଆଗେ ଏଠିକି ଆସିଲା ବେଳେ ମତେ ଲାଗେ ଯେପରି ଏଠି ଗୋଟେ ଅଲଗା ଦୁନିଆ କୋଉଠି। କିନ୍ତୁ ଏବେ ମୁଁ ସେଇ ଗଛ ମୂଳେ ବସିଛି। ମୁଁ ସେଇଆକୁ ଦେଖିକି ମୁଁ କହିଲି ବନ୍ଧୁଙ୍କୁ ଟିକେ ଫୋନ କରିଦିଏ ବନ୍ଧୁ କଣ କଣ ଜାଣିଥିବେ ତାଙ୍କ ଗାଁରେ ଏମିତି ବରଗ
ହଁ ହଁ। ସେ ଆମ ଗାଁର ବରଗଛ ଯେ ଆମର ଏପଟେ ଦାଣ୍ଡି ମୂଳିଆ ସାହି ବୁଝି ପାରିଲେ ଏପଟେ ଛୋ ଛୋଟ ଛୁଆଙ୍କ ରାଜ ଚାଲିଛି ଛୋଟ ଛୁଆଙ୍କ ରାଜା ସିଏ ହଉଛନ୍ତି ନୀଳେନ୍ଦ୍ର।
ସେ ହେଲା ଛୋଟ ଛୁଆଙ୍କ ରାଜା। ଆପଣଙ୍କ ପୁଅଙ୍କ ସହିତ ଆଉ କିଛି ବର୍ଷ ପରେ, ତାଙ୍କର ଦେଖା ସାକ୍ଷାତ ହେଇଯାଇଛି ଅବଶ୍ୟ। କିନ୍ତୁ ଆପଣଙ୍କ ପୁଅଙ୍କ ସହିତ। କିଛି ବର୍ଷ ପରେ ସେ ସାଙ୍ଗ ହେବେ। ତାପରେ ଆପଣ ଆପଣଙ୍କ ଗାଡି ନେଇକି ଯିବେ କୋଉଠି କହିଲ, ଆମ ବଜାର ପାଖ ବଜାରକୁ ଯାଇକି ତାଙ୍କ ସହିତ ଖୀଆ ଖୀଇ କରିବେ। ଆଉ ଭୋଜି ଭାତ ବି ମଧ୍ୟ ତାଙ୍କ ସହିତ କରିବେ।
ହଁ ବନ୍ଧୁ ବନ୍ଧୁ ବନ୍ଧୁ ମୁଁ ଗୋଟେ କଥା ଶୁଣି କନ୍ଥା ଶୁଣିଥିଲି। ସେ ଯୋଉ ରାଜାଙ୍କ ନାଁ ଆପଣ କହିଲେ ସେ ରାଜା ମୁଁ କାହିଁ ଶୁଣିଥିଲି ସେ ପିଲାମାନଙ୍କୁ ନେଇକି ଛୋଟ ମୋଟର ବଣଭୋଜିର ଆୟୋଜନ କରନ୍ତି।
ହଁ ସେ ରାଜା ନୁହନ୍ତି। ସେ ଆମ ଗ୍ରାମର ଗୋଟେ ପିଲା। ଆପଣଙ୍କ ସମାଜ କନ୍ଦ ହବ ଆପଣଙ୍କ ଶ୍ରେଣୀରେ ହବ ସିଏ। ସେ ବହୁତ କଣ କହିଲ ତାଙ୍କର ଛୋଟ ମୁଣ୍ଡ।
ହଁ ଆଜ୍ଞା ବନ୍ଧୁ ବୁଝିପାଇଲି ମାନେ ତାଙ୍କେ ଟିକେ ଛୋଟ ଛୁଆଙ୍କ ମାଇଣ୍ଡ ରେ ଟିକେ ଅଛନ୍ତି ବନ୍ଧୁ ଆଉ। ବୁଝିପାଇଲେ ଆପଣଙ୍କ କଥା।
ହଁ।
ହଁ ମୁଁ କହିଲି ଆଉ ଗୋଟେ କଥା ବନ୍ଧୁ ଆପଣଙ୍କୁ କହିଲି ସେ ପିଲାମାନଙ୍କୁ ନେହିକି ମାନେ ସିଏ ଗୋଟେ ସିଓଜ ଯଦି ତାଙ୍କର ଗୋଟେ ମାନେ ସଂଗଠନ ଗ ଥିଓ କରିଛନ୍ତି ଛୋଟ ଛୁଆ ତାଙ୍କ କଥା ଶୁଣୁଛନ୍ତି। ତାମାନେ ତାଙ୍କ ପାଇଁ ତ କିଛି ନା କିଛି ଗୋଟେ ଏମିତି ଗୁଟା କିଛି ଥିବ ଯେହେତୁ ତାକୁ ଜଣଙ୍କୁ ଯଦି ପିଲା ଭଲ
ହଁ ଆପଣ ଯେମିତି ମୋ ସମାସକନ୍ଦକୁ ଯେମିତି ଆପଣ ମ ମୋ ସହିତ ବହୁତ ଭଲରେ ମିଶୁଛନ୍ତି। ନା ମୋ ସାଙ୍ଗ ମାନେ ଗୌତମ ଚୋର ବୋଲି ଡାକୁଛନ୍ତି। ବୁଝିପାଇଲେ ବହୁତ ପ୍ରକାର ଆଉ କାହାକୁ ଆଉ ଟିକେ ଭଲ କହୁଛନ୍ତି ଆଉ ଟିକେ ଆଉ କାହାକୁ ଖରାପ କହୁଛନ୍ତି ଏ ତମର ମୋର ସାଙ୍ଗ ହେଲେ ସିଏ ତାଙ୍କର ତାଙ୍କ ସାଙ୍ଗ। ଯେତେ ଆମ ସାହିରେ ଛୋଟ ପିଲା ହେବେ। ସେ ତାଙ୍କ ସହିତ ସାଙ୍ଗ ଚାରି ରୁ ପାଞ୍ଚ ବର୍ଷରୁ ସାଙ୍ଗ।
ନା ବନ୍ଧୁ ବୁଝିପାଇଲି। ସିଏ ତ ଆପଣ ଯୋଉ କଥା କହୁଛନ୍ତି ସିଏ ଯୋଉ ଯୋଉ ବନ୍ଧୁ ଜଣକ ଆମ ଅଛନ୍ତି ସେ ଭଲ ତା ସେ। ସେଟାରେ କିଛି ନାହିଁ ଭଲ ଲୋକ ସେ କଥା ଛୁଆଙ୍କ ସାଙ୍ଗେ ମିଶିବାଟା ହିଁ ଭଲ। ଛୋଟ ଛୁଆଙ୍କୁ କିଛି ଶିକ୍ଷା ଦବାକୁ ହେଲେ ଛୋଟ ଛୁଆ ଙ୍କ ସହ ମିଶିବାକୁ ହିଁ ପଡିବ। ଯେହେତୁ ବ ଜଣେ ବର କିଏ ଭାଇ ଜଣେ ମିଶୁଛନ୍ତି ତାହେଲେ ସେ କିଛି ନିଶ୍ଚିନ୍ତ ଛୁଆ ମାନଙ୍କୁ ଶି ଶିକ୍ଷା ଦଉଥିବେ ନା ବନ୍ଧୁ ବୁଝିଲେ।
ଶିକ୍ଷା ଦିଅନ୍ତି ଯେ ଆମେ କେମିତି କମ ପଇସାରେ ରୁଟି ତଡକା କରିବା ମାନେ ସେ ଯୋଉ ରୋଷେଇର କିଛି
ନା ନା ବନ୍ଧୁ ବନ୍ଧୁ ବୁଝିପାଇଲେନି ଆପଣ କଥାଟାକୁ ଧରି ପାଇଲେନି। ଆ ଆ ତମେ ବୁଝିବାର କାରଣ ଦେଖନ୍ତୁ। ବନ୍ଧୁ ମୁଁ କହୁଛି ଆପଣଙ୍କୁ ଦେଖନ୍ତୁ ସିଏ ପିଲାମାନଙ୍କୁ ଆଗାମୀ ଭବିଷ୍ୟତରେ ଚଳିବାର ମାର୍ଗଟି ଦେଖଉଛନ୍ତି। ଆପଣ ଭାବିବାକୁ
ବେକାରିଆ କଥା କହୁଛ ତମେ ବେକାରିଆ କଥା କହୁଛ କିଛି ମାର୍ଗ ନା ଇଏ। ନିଜେ ମାର୍ଗ ଗୋଟେ ଦେଖି ପାଇଲେନି ଆଜି ଯାକେ। ସିଏ ଛୋଟ ଛୁଆଙ୍କୁ ମାର୍ଗ ଦେଖେଇବ। ବେକାରିଆ କଥା ତମେ ଯୋଉ କହୁଛ ଜମା ଭଲ ଲାଗୁନି।
ନା ନା ବନ୍ଧୁ ଶୁଣନ୍ତୁ ତାଙ୍କ ସିଏ ଆକ୍ଚୁଆଲି ସିଏ ମାନେ ଦେଖ। ଦେ ଦେ ଦେଖନ୍ତୁ ବନ୍ଧୁ ମୁଁ କଣ କହୁଛି ସିଏ ମାନେ ସିଏ ପିଲାମାନଙ୍କୁ ମାନେ ଆଗାମୀ ଭବିଷ୍ୟତରେ ଏବେ ଦେଖନ୍ତୁ। ଦର ଦାମ ଯେଉଁ ରେଟରେ ବୃଦ୍ଧି ପାଉଛି ତାକୁ ମୁକାବିଲା କରିବା ପାଇଁ। ପିଲାମାନଙ୍କୁ ସିଏ ଏବେଠୁ ଯେତେ ସଜାକ କରିଦେବେ ନା ପିଲାମାନଙ୍କୁ ଆଉ ଏମିତି କିଛି କରିବାକୁ ପଡିବନି ସିଏ ମାନେ।
ହଁ ରସାଲନ୍ତୁ। କଣ ସଜାଗ କରିବା ମାନେ ତିରିଶି ଟଙ୍କାରେ ରୁଟି ତଡକା। ତିରିଶି ଟଙ୍କାରେ କୋବି ଚିଲି ସେ କୋବି ଗୋଟେ ଆଡେ ଚିଲି ଗୋଟେ ଆଣେ ତେଲ ଗୋଟେ ଆଡେ। ଆଉ ସେ ବି।
ବନ୍ଧୁ ବନ୍ଧୁ ଶୁଣନ୍ତୁ କ୍ରୋଧ କ୍ରୋଧ। କ୍ରୋଧ ଦେହ ପାଇଁ ଖରାପ ବନ୍ଧୁ ଆପଣଙ୍କୁ। ତାଙ୍କ ତାସ ତାଙ୍କ କଥା ଆପଣଙ୍କୁ ଭଲ ନ ଲାଗିପାରେ ସେଥିପାଇଁ ଆପଣ ଏମିତି କହୁଛନ୍ତି। କିନ୍ତୁ ସିଏ ଯୋଉ କାମ କରୁଛନ୍ତି ତାଙ୍କୁ ଭଗବାନ ଶାହା ହଉଛନ୍ତି ନହେଲେ ଛୋଟ ଛୁଆ କେବେବି ଏମିତି ପିଲା ଛୋଟ ଛୁଆ କାହାକୁ ଭଲ ପାଇବା ବହୁତ ମାନେ ବହୁତ କଷ୍ଟ।
ଆଗୋ ଶୁଣନ୍ତୁ ଶୁଣନ୍ତୁ। ଶହେ ଟଙ୍କା ଆପଣଙ୍କୁ ଦେବି ଆପଣ ଶହେ ଟଙ୍କା ନେଇ କୁଆଡେ ଯାଇପାରିବେ। ଶୁଣନ୍ତୁ ଶୁଣନ୍ତୁ ମୋ କଥା ଶୁଣନ୍ତୁ ଶହେ ଟଙ୍କା ଆପଣଙ୍କୁ ଦେବି ଆପଣ ଶହ ଟଙ୍କା ନେଇ କୋଉଠିକି ଯାଇ କୋଉ ପର୍ଯ୍ୟନ୍ତ ଯାଇପାରିବେ କୁହନ୍ତୁ।
ଦେଖନ୍ତୁ ଶହେ ଟଙ୍କାରେ ଏ ଆଜିକାଲି ତ ଶହେ ଟଙ୍କା କିଛି କିଛି ବି ନୁହଁ କାରଣ ଗୋଟେ ଦହିବରାର ପ୍ରାଇଜ ମାନେ ଦହିବରାର ମୂଲ୍ୟ ଆସି ମୂଲ୍ୟ ହେଇଗଲାଣି ଆସିକି ଆଜ୍ଞା ଚାଳିଶ ଟଙ୍କା ହେଇଗଲାଣି।
ହଁ ଅନ୍ୟାନ୍ୟ ତ ପଚାଶ ଟଙ୍କା ନେଉଛନ୍ତି।
ପଚାଶ ଟଙ୍କା ନେଉଛନ୍ତି ତା ସେଇ ହିସାବରେ ଭାବନ୍ତୁ ବୁଲିବା ତ ଆପଣ କୋଉଠି ବୁଲିବେ ଆପଣ କହୁଛନ୍ତି ଗାଡି ବି ଗାଡିରେ ତ
କୁହା ହେଲା ଯେ ଆପଣଙ୍କୁ ଶହେ ଟଙ୍କା ଦେବି ଆପଣ କୋଉ ପର୍ଯ୍ୟନ୍ତ ଯାଇପାରିବେ।
ହ ଆଜ୍ଞା ଦେଖନ୍ତୁ ଯଦି ମତେ ଆପଣ ଶହେ ଟଙ୍କା ଦେଲେ ମୁଁ ଶହେ ଟଙ୍କା ମୋ ଘ ମୁଁ ମୋ ମୋ କଥା କହୁଛି ଆଜ୍ଞା ଆପଣଙ୍କୁ ଶୁଣନ୍ତୁ। ମୁ ମୋ ଘରୁ ମୁଁ ହାଣ୍ଡି କୁଣ୍ଡେଇ ଆଣି ଛୁଆ ମାନଙ୍କୁ ଡାକିକି ମୁଁ ଆମ ଆମ ଯୋଉ ଗ୍ରାମର ଯୋଉ ବଣ ଅଛି ସେଇ ବଣ ଭୋଜି ଗୋଟେ କରିବି ଛୁଆଙ୍କୁ
ଆ ବଣ ବୋଝି ନୁହେଁ ଆମ କେତେ କିମି ପର୍ଯ୍ୟନ୍ତ ଆପ ଯାଇପାରିବେ?
କେତେକମି ସେମିତି ଏତିକିବାଟ।
ଆପଣଙ୍କ ଯାନରେ ତା ଆପଣ ତେଲ ପକେଇକି ପଚାଶ ରୁ ଷାଠିଏ କିମ୍ବା ଚାଳିଶ କିମି ଆପଣ ଯାଇପାରିବେ ସିଏ କିନ୍ତୁ ଶହେ ଟଙ୍କାରେ ସାତଶହ କିମି ବୁଲିବାକୁ ଆପଣ ଯାଇପାରିବେ ପ୍ରତି ସପ୍ତାହରେ ଥରେ ଥରେ
କଥା ଶୁଣନ୍ତୁ? କଥା ଶୁଣ?
ହଁ
ସିଏ ଲୋକମାନଙ୍କୁ ଆଗ ଆଗାମୀ କାଲିର ଭବିଷ୍ୟତ ମାନଙ୍କୁ ସିଏ ସୂଚନା ଦବାକୁ ଚାହୁଁଛନ୍ତି ଯେ କେମିତି ଆପଣ କମ ପଇସାରେ ଅଧିକ ବାଟ ଗାଡି ଚଲେଇ ପାରିବେ କେମିତି ପିଲାମାନଙ୍କର ଖର୍ଚ୍ଚକୁ ଆପଣ କମ କରିପାରିବେ କେମିତି ଗୋଟେ ଭୋଜିର ଆୟୋଜନ କରିପାରିବେ।
ଓହୋ ତାହଲେ କମ ପଇସାରେ।
କମ ପଇସାରେ ଏଇଠି ଦେଖନ୍ତୁ ଆଜି ଆଜିକା ଡେଟ ରେ ପଇସା ତାର ମୂଲ୍ୟ ବହୁତ ସିଏ ଯଦି ଆଜ୍ଞା
ଟଙ୍କା ଟା ବରା ଖାଇବା ଆମ ଭଲ ଲାଗୁଛି ଆ ପ୍ରତ୍ୟେକ ଦିନ କଣ ଟଙ୍କା ଟା ବରା ଖାଇବି।
ଦେଖନ୍ତୁ ଆଜ୍ଞା ଶୁଣନ୍ତୁ ଆପଣ ଯୋଉଟା କହୁଛନ୍ତି ମୋ ଭଲ ଲାଗି। ଯେହେତୁ ସେ ପିଲାମାନଙ୍କୁ ନେଇକି ଗୋ ଗୋଟେ ମାନେ ଗୋଟେ ସଂଗଠନଟି ଗଠନ କରିଚନ୍ତି। ଦେଖନ୍ତୁ ଆପଣ ମୋ କହିବା କଥା ଶୁଣନ୍ତୁ ସଂଗଠନ ଗଠନ ହେଇଛି ତାଙ୍କର। ସେ ସଂଗଠନ ର ସେଠି ସେ ସଭାପତି ହେଇକି ତାକୁ ସେ ମ୍ୟାନେଜ କରି ମାନେ ପରିଚାଳନା କରିପାରୁଛନ୍ତି ତା ଚାହିଁ ବଡ କଥା ଆଉ କଣ ଅଛି।
ସେଟା ତ ଆପଣ ସତକତା କହିଲେ କିନ୍ତୁ ସେ ଯୋଉ ସଂଗଠନ କରୁଛନ୍ତି। ଖରାପ ବେଳରେ ସବୁ ଚାଲି ଚାଲିଯିବ ସଂଗଠନ କିଏ ସାଇକେଲରେ ଯିବ ଆପଣ କହିବେ ମୁଁ ବଳିଆଇଛି ବଡ ଚଣା ପାଖରେ ଆମର ଅସୁବିଧା ହେଇଯାଇଛି ତମ ମୋ ପାକୁ ଆସ ସେ ଯୋଉ ଛୋଟ ଛୁଆ କେମିତି ଯିବେ ରାତି ବାରଟା ବେଳେ ତାଙ୍କ ପାଖକୁ।
ବନ୍ଧୁ ଶୁଣନ୍ତୁ ଛୋଟ ପିଲାଙ୍କ ଛୋଟ ଛୋଟ ପିଲାଙ୍କ ସଂଗଠନ କେବେ ବି ଦୂରକୁ ଯିବା କଥା କହୁନି ଗାଁ ରେ ଯେତେ ଏତି ମନେ ରଖନ୍ତୁ ଆପଣଙ୍କୁ କହୁଛି ସାଙ୍ଗ ମନେ ରଖନ୍ତୁ।
ହଉ।
ସେ ଯୋଉ ଆପଣ ଯୋଉ କହିଲେ ଯୋଉ ସଂଗଠନ ସିଏ କରିଛନ୍ତି ସେ ସଂଗଠନଟି କେବଳ ଗାଁ ଭିତରେ ସୀମିତ ଗାଁ ବାହାରେ ତାର ଅ ଅସ୍ତିତ୍ଵ ହିଁ ନଥାଏ କିଛି ଗାଁ ଭିତରେ ସଂଗଠନ
ଆପଣ ଯାହା କହୁ ଆପଣ ଯାହା କରୁଛନ୍ତି ଠିକ କଥା କହୁଛନ୍ତି ମୋ କହିବା କଥା ହେଲା ସେ ଯୋଉ ସଂଗଠନ କରୁଛନ୍ତି ଆପଣଙ୍କ ସହିତ ମିଶୁନାହାନ୍ତି। ଆପଣ ବଡ ସ ମିଶୁନାହାନ୍ତି କି ସାନ ଶତ ମିଶୁନାହାନ୍ତି ସାନ ଶତ ମିଶୁଛନ୍ତି ସବୁୁଠୁ ସାନ। ସେ ଯ ଗୋଟେ ଅସୁବିଧା ପଡଥିବେ। ଏ ଆସିଲୁ ଟିକେ ଏଇଠିକି ତମକୁ ହେ ମୁଁ ଯାଇପାରି ମିନି ତା ତ ସମ୍ପର୍କ ନାହିଁ ଇଏ ନାହିଁ ମୁଁ ଯାଇପାରିବିନି ଆଉ ଛୋଟ ଛୁଆ ଙ୍କୁ ଯଦି କହିବା ଆସ ମୋକତିକି ତାଙ୍କ ଫୋନ ନାଇଁ ତ କଲ କେମିତି କରିବ। ମୁଟୁରୁ ଫୋନ ନାହିଁ ତାକୁ କଲ୍ କରିବ।
ଶୁଣନ୍ତୁ ମୋ କଥା ଶୁଣନ୍ତୁ ଆପଣ ଯୋଉଟା କହୁଛନ୍ତି ମୁଁ ଆପଣଙ୍କ କଥା ବୁଝିପାରୁଛି। କିନ୍ତୁ ସମସ୍ତଙ୍କର ମତବ୍ୟତ ଟା ଅଲଗା ଥାଏ ଆପଣଙ୍କ ତାଙ୍କ ଉପରେ ରାଗ ଅଛି ବୋଲି ଆପ୍ ଆପଣ ତାଙ୍କ ନାଁରେ ଇୟାଡୁ ସିଆଡୁ କଥା କହୁଛ
କୁ କାହିଁ ଅଛି ବେକାରିଆ କଥା କହୁଛନ୍ତି ରାଗ ସିଏ ଗୋଟେ ମଣିଷ ତାପରେ ରାଗିବି ମୁଁ।
ଦେଖନ୍ତୁ ତମେ ଆଉସେ
ଆପଣ ରାଗିବେ ସେ ଆପଣ ଶୁଣନ୍ତୁ ଆପଣ ରାଗିବେ ଆପ୍ ଆପଣଙ୍କ ଭୋଜିରେ ସିଏ ମିଶୁ ନେଇଁବହୁତ ପ୍ରକାର ଏଣୁ ତେଣୁ କଥା କହୁଅଛି। ଆପଣ ତାଉପରେ ରାଗିବେ ଆପଣଙ୍କ ଶ୍ରେଣୀ ପିଲା ତାଉପରେ ରାଗିବେ ମୁଁ କାଇଁ କି ରାଗିବି ମୋର କାମ ଧନ୍ଦା କିଛି ନାହିଁ ମୁଁ ତାଉପରେ ରାଗିବି ଆଜି ମିଶିଲେ କାଲି ତାକୁ ଡାକିବି ସେ ମିଶିବ ଆସିକି।
ଶୁଣନ୍ତୁ ତାଙ୍କ ମୁଁ ଆପଣଙ୍କୁ କହୁଛି ତାଙ୍କୁ ଦିନେ ଆପଣ ଆପଣଙ୍କ ଘରକୁ ତାଙ୍କର ବାନର ସେନା ସହିତ ତାଙ୍କୁ ଥରେ ଡାକନ୍ତୁ ଆପ୍ ଆପଣଙ୍କ ଘରେ ଗୋଟେ ଛୋଟ ବଣଭୋଜିର ଆୟୋଜନ କରନ୍ତୁ। ଆପଣଙ୍କ ଅନ୍ଧାର ରାତିରେ ତା ଙ୍କୁ ଖା ଶୁଣନ୍ତୁ ଶୁ ଣନ୍ତୁ ମୋ କଥା ଟିକେ ଶୁଣନ୍ତୁ। ତାଙ୍କୁ ଅନ୍ଧାର ରାତିରେ ଛାତ ଉପରେ ତାଙ୍କୁ ଗୋଟେ ଥରେ ଭୋଜି କରିକି ଡାକନ୍ତୁ। ସେ ଖାଇବା ଭୋଜି ଖାଇବା ଦ୍ଵାରା ତାଙ୍କ ଅନ୍ଧାର ରାତିରେ ତାଙ୍କର ମତି ଯୋଉ ଗତି ଟା ଆମର ଆଡେ ସଡେ ଯୋଉ ଭର୍ମ ହଉଛି ସେ ଗତି ଭର୍ମ ହବନି। ବୁଝିଲେ ଆପଣ
ହଁ ଶୁଣନ୍ତୁ ମୁଁ ତାଙ୍କ ସହିତ ବହୁତ ବଣଭୋଜି କରିଚି ଛାତ ଭୋଜି ବି କରିଚି। ସିଏ କଣ କହିଲେ ତୋର ଗୋଟେ ଜିନିଷ ଆମର ଏତିକ ଟଙ୍କା ଶହେ ଟଙ୍କା ଖର୍ଚ୍ଚ ହବନା। ସମସ୍ତଙ୍କୁ ସେ ଶହ ଟଙ୍କା ହିସାବରେ ନନଥିବ ତାଙ୍କପାଖରେ ସମସ୍ତଙ୍କୁ ପାଞ୍ଚ ପାଞ୍ଚ ଟଙ୍କା ମାଗିଦେବେ। ଦଶ ଜଣ ଦେବେ କେତେ ପଚାଶ ଟଙ୍କା ଦେବେ ଆଉ ପଚାଶ ଟଙ୍କା ସଟ ଟା ଆଇଲା ୟା କହିବେ ଲୁଣ ନେଇଆ ତାକୁ କହିବେ ହେ ହଳଦି ଆଣିନି ଆଉ ପାଞ୍ଚ ଟଙ୍କା ଦି ଟଙ୍କା ଲେଖା ଦିଅ। ପୁଣି ଦିଟଙ୍କା ଲେଖାଏଁ ହେଲେ ଆଠଶ ଟଙ୍କା ଆଉ ତିନି ଟଙ୍କା ବଳିବ ତାପରେ ତିନି ଟଙ୍କାରେ ସେ ଜାଳ ଆଣିବ। ହଜାର ପ୍ରକାର ବେପାର ଅଛି।
ଉ ସା ଦେଖନ୍ତୁ ଆପଣ କହିବା କଥା ଟା ମୁଁ ବଝିପାର
ହଉ ହଉ ତମେ ରଖ ମୁଁ ମୁଁ ମୁଁ ମୁଁ ମୋର କାମ ଅଛି ନା ତମେ ଏତେ ତମ ସହ ବେକାରୀ କଥା ମୁଁ କଥା ହେଇପାରିବିନି।
ହଉ ଧନ୍ୟବାଦ।